ହ୍ୟାଲୋ ଦିଦି ଜୟଗୁରୁ। ତାଙ୍କ ଜୀବନରେ ହୁଁ କ ଏଇ ଯାଉଥିଲି ଏବେ ରୁଟି ବନେଇବି ତାଙ୍କ ପାଇଁ ଆଉ।
ଆମର ବନା ଚାଲିଚି।
ଆଉ ରୁଟି ଆଉ କଣ?
ରୁଟି ଆଉ ଡ଼ାଲମା।
ହଁ ରୁଟି ସାଙ୍ଗେ ପରା ଡ଼ାଲମା ଟା ଭଲ ଲାଗେ ଆଉ
ହୁଁ ତାପରେ କରିଦେଇ ଥାନ ତରକାରୀ ଯେ ସକାଳେ ତରକାରୀ ହେଇଥିଲା ଆଉ। ସେ ରାତିରେ ଗୋଟେ ସାଧା ଆଇଟମ୍ କରିକି ଖାଇବା କଥା ଆଉ।
ହଁ ସବୁବେଳେ ମସଲା ମସଲି ଟାକୁ ଭଲ ଲାଗେ।
ହୁଁ, ହୁଁ ଆଉ ସମସ୍ତଙ୍କ ଦେହ ପା ଅଛି ସେଥିପାଇଁ ଆଉ। ଆଉ ତମେ ଖାଇନ ତାହେଲେ ନାଇଁ କି?
ନା ଖାଇନୁ ସେ ତ ଡି଼ଉଟି ରୁ ଆସିଲେ ସାଢେ ଆଠଟା ହେଇଗଲା। ଏବେ ନଉଛୁ ଆଉ?
ହଁ, ହଁ, ଆଉ ତୁ ଆସୁନୁ ଯି ଯିବା ଆମେ କୁଆଡେ ଗୋଟେ ବୁଲିବାକୁ ଯିବା ଚିଲିକା ଆଡେ ବୁଲିବାକୁ ଯିବା।
ଆଉ ଯିବା ବୁଲିବାକୁ କେବେ?
ହଁ ଆ ସେ ଗୋଟେ ଡେଟ ଫିକ୍ସ କରିକି ବାହାରେ ତୁ ଆ ତ ଆଗ ସେପଟୁ ତ ତମର ଆଗ ଟ୍ରେନରେ ଆ ଆସିବ ଯେ ଏତେ ଦିନ ଲାଗିବ। ଆସିବ ଆଗେ ମୋ ପାଖରେ ପହଞ୍ଚ ପହଞ୍ଚିଲା ପରେ ଯିବା ଟିକେ ଚିଲିକା ବୁଲି ଆସିବା ଆଉ ଏବେ ବି ମାନେ ସେ ଯୋଉ ମଝିରେ ଯୋଉ କାଳି ଯାଇ ଯୋଉ ଭିତର ଟା ନ ପାଣି ବି ଏଇ ଦିନିଆ କିନ୍ତୁ ଭାର ଡର ମାଡେ ସେ ଟିକେ ତୁ ପ୍ ନହେଲେ ଯେ ଶୀତ ଦିନକୁ ଆସେ ତେବେ ପାଣି ବହୁତ ହେଇଥିବ।
ହଁ
ପୁରା ମାନେ ଉଛଳା ନଈ ଏବେ ପୁରା ସେ।
ହୁଁ ସେ ଖାଲି ଢେଉ ଯୋଉ ମାଥିବ
ହଁ ବାବା ସେ ଯୋଉ ସମୁଦ୍ରକୁ ବି ସେ କାଟିଦବ ବା ସେ ଯୋଉ ଜାଗା।
ହୁଁ
ଆଦେ ହୁଁ ବେଶୀ ଭଲ ଲାଗେ କଣ ପୁରା ସୁନସାନିଆ ଜାଗା ପରିକା ନା
ହଁ
ଭାରି କିନ୍ତୁ ମାନେ ଦେଖାଯାଉଛି ସେ ଦୂରରୁ କିନ୍ତୁ ସେ ଭାରି ଅତଳ ଜଳ ଯେ ସେ ପୁରା ଭାରି ଡେଞ୍ଜର ଲାଗେ ମୋର ଭାରି ଇଚ୍ଛା କେବେ ଟିକେ ଯିବି ବୋଲି ଯେ ପୁଣି ଡର ମାଡେ। ଏତେ ଅତଳା ଜଳ କେମିତି ଛୁଆଙ୍କୁ ଧଡରିକି ଯିବି।
ଥରେ ଆମେ ଯାଇଥିଲୁ। ମୁଁ ମୋ, ମଉସା, ମାଉସୀ, ତାଙ୍କ ଝିଅ, ମୋ ମମି, ମୁଁ।
ହୁଁ ହୁଁ
ଯାଇଥିଲୁ କିନ୍ତୁ କଣ କରିବୁ ଗଲୁ ସେଠି ଆମେ ଏଠି ଜଗନ୍ନାଥ ଦର୍ଶନ କଲୁ। ଜଗନ୍ନାଥ ଦର୍ଶନ କରି ଆମେ ସେଇଠି ନେଇଥିଲୁ ଘର ଭଡା ନେଇଥିଲୁ। ଟ ଲଜର ଜଗନ୍ନାଥ ଦର୍ଶନ କରି ସାରିଲୁ କରିସାରୁ ଭାଲୁ ଗୋଟେ ଅଟୋ ରିଜର୍ଭ କଲୁ ରିଜର୍ଭ କରିକିରି ବାହାରିଲୁ ଯିବା ପାଇଁ ତାକୁ କହିଲୁ ଆମକୁ ଚିଲିକା ନେଇକି ଚାଲ।
ଓହୋ
ସିଆ ମୁଁ କଣ କଲେ ଚିଲିକାର ଆଉ ଗୋଟେ ଯୋଉ ରଜ ଅଛି ନା।
ହଁ ହଁ
ହେଲା ଚିଲିଟା ଟା ଆମର ଅଲଗା ରୋଟରେ ପଡଉଛି ଏଟା ଅଲଗା ମାନେ ପୁରୀ ସାଇଡ ରଟା ହଁ ସେଠୁ ସେଇଠ କି ନେଇଗଲା ନେଇଗଲା ବୋଲି ସେ ଟିକେଟ କାଟିଲେ ବୋଧେ ପାଞ୍ଚ ହଜାର ଟଙ୍କା ଟିକେଟ ନେଲା। ହେଲା କିନ୍ତୁ ସେଟା ଚିଲିକା ନୁହେଁ ମାନେ ସେ ନଦୀ ଟା ସେଇଭଳିଆ ନଦୀ ଅଛି ଖାଲି ନେଇଗଲେ। ବୁଲେଇ ଆମକୁ ଡଙ୍ଗାର ଗଛ ନେଇଗଲେ ବୁଲେଇକୁ। ସେ ଇଏରେ ବୁଲେଇବାଲେ ଆଣି ଛାଡିଦେଲେ। ହଁ ସେ ନଈରେ ବୁଲେଇଲେ ବୁଲେଇଲେ ଦି ତିନି ଘଣ୍ଟା ବୁଲେଇ ଆଣି ଛାଡିଦେଲେ। ନଈ ବିିତର ଡଲଫିନ ଦେଖିବ ଡଲଫନ୍ ଦେଖ କହିକିରି। ଏଇ ଡଲଫିନଇ ଡଲଫିନ ଉଠିଲା ସେଇ ଡଲଫିନ ଉଠିଲା ବୋଲି ଆମେ ଡଲଫିନନ୍ ଦେଖକୁ ଯାଇଛୁ ଆଉ। ପାଞ୍ଚ ହଜାର ଟଙ୍କା ଗଣିଥିଲି ଆଉ ଚିଲିକା ନାଁରେ ଯାଇଛି। ଡଲଫିନ୍ ଦେଖିବାକୁ ଡଲଫିନ ନା ଫଲଫିନ କିଛି ନାଁ
କିଛି ନାହିଁ ନା କି ତାହେଲେ ଯୁ।
ଲୁଟି ଦେଲେ ପୁରା ତାପରେ ଆସିଲୁ ଆସିଲୁ ଭାବିଲୁ ଯାହାଠୁ ଟିକେଟ କରେଇଥିଲୁ ତା ପାଖକୁ ଯିବୁ ପୁରା ବନ୍ଦ ଥିଲା। କେହିନଥିଲେ।
ଓ ହୋ।
ହୁଁ। ଗଲୁ ସାତଟାରେ ବୁଲିଲୁ ପୁରା ଏଇ ହେଲା ବଡ ନଇଟା ପୁରା। ଚିଲିକା ଯେମିତି ସେମିତି କିନ୍ତୁ ଚିଲିକା ସେମୁଣ୍ଡରେ ରହିଲା ଏଟା ତାର ଫାଷ୍ଟ ମୁଣ୍ଡ ଯୋଉଟା। ଯୋଉ ନଦୀ ଟା ଯାଇ ଚିଲିକା ସେଟା ମିଶିଛି ନା?
ହଁ
ସେଇ ନଦୀର ଏଟା ଏଠି ଚିଲିକା ନାହିଁ କିଛି ନାଇଁ। ଖାଲି ମୋ ଉଁ ବାପା ଉଁ ଆଗରୁ ଥରେ ଦେଖିଥିଲେ ବାପା ଏପଟେ କହୁ କହ ମଉସା ଯାଇିକିରି ସେପଟେ ଟି କେଟ୍ କରିସାରିଲେଣି। ଆଉ ଟିକେ ଥରେ ସରିଲାଣି ମାନେ ତ ଯିବୁ ଯାଇକି ସେଠି ଯୋଠୁ ଡଙ୍ଗାରେ ବସିଲୁ। ବସିଗଲା ବେଳକୁ। ଆରେ ଚିଲିକା କାଇଁ ନା ଚିଲିକା କାଇଁ ହବ ସେ ଡଲଫନ୍ ଦେଖିବାକୁ ଆମେ ଆଣିଛୁ। ଏ ଡଲଫିନ୍ କାହିଁ ଡଲଫିନ୍ ଉଠୁନି ଦଖି ଡଲଫିନ୍ ନା କିଛି ନାହିଁ।
ଓ ହୋ ହଁ ହଁ।
ହୁଁ।
ନାଇଁ ତାଙ୍କୁ କହ ଦେଖିବୁ କୋଉ ଦିନ ଆମେର ଗୋଟେ ଯୋଉ କଣ କରିବୁ ନା
ହଁ
ଏଇ ଓଡିଶାରେ ଆମର ଯେତିକି ଭଲ ଭଲ ଜାଗା ନାଇଁ
ହଁ।
ଯେତିକି ଯିବା ସବୁବେଳେ ଯୋଉଁ ସାତ ଭାଇା ଅଭୟାରଣ୍ୟ ତାପରେ ଆଉ ଗୋଟେ ବିଚ୍ ଅଛି କୋଉଟା କହିଲୁ ସେଇ ସାତ ଭାଇଆ ପାଖରେ କି କଣ? ସେ ଆମ ଭାଣିଜୀ ଯାଇଥିଲେ ସେ କହୁଥିଲେ ନାଇଁ ଆଉ ବହୁତ ବଢ଼ିଆ ଅଛି ସେଇଠି ଯାଇକି ହଲ୍ଟିଙ୍ଗ ବି କରୁଛନ୍ତି। ଆଉ ମାନେ ଦୁଇ ଦିନ ମାନେ ଦିନେ ନା ଦି ଦିନ ରହିବ। ସେମାନେ ସିପ ଫୁଡ ହେରିକା ବି ସେମାନେ ହିଁ ସବୁ ଦେବେ। ସେଇଠି ସେଇଠି ତ କେହି ମାନେ ତମେ କ୍ୟାମ୍ପ ବନେଇକି। ସି ବିଚ୍ ଉପରେ ପୁରା ରହିବ ଆଉ ସେଇଠି ଲୋକ ଭାଗ କିଛି ନାହିଁ କେବଳ ତାଙ୍କର ସେଇଠିକାର ସେମାନେ ସବୁ ଜିମା ନେଇଛନ୍ତି। ସେମାନେ ହିଁ ରହିବେ ସେଇଟା ହଉଛି ଗୋଟେ ଛୋଟ ମାନେ ମିନି ଯୋଉ କହନ୍ତି କଣ କହିଲ ଆଇଲାଣ୍ଡ ପରିକା ହେଇଛି ମାନେ ତମେ ବୋଟ ରେ ଯିବା ଆଉ ଗୋଟେ ଜାଗାକୁ ଆଉ ମାନେ ସେଟା ହିଁ କେବଳ ପୁରା ସମୁଦ୍ର ହିଁ ସମୁଦ୍ର ଚାରଆଡେ ଆଉ ବଢିଆ ହେଇଛି କୁଆଡେ ମୁଁ
ହଁ।
ମୁଁ ତ ଜାଣିନଥିଲି ସେ ଆମ ଭାଣୀ ଯୋ ଯାଇଥିଲା ପର ଡେ ଦି ହଜାର। ଟଙ୍କା ଜଣକା ପିଛା ସିଏ କହି କହୁଥିଲେ।
ହଁ।
ହୁଁ ହୁଁ ସେଇଆା ଆମେ ଯିବା ଦେଖି ଯିବା କେତେବେଳେ ଟିକେ ଏଇ ଦିନିଆ ଯିବା କୋଉଦିନ କହିଲୁ ଶୀତ ଦିନିଆ ଟିକେ ଶୀତ ଦିନିଆ ବି ଡର ମାାଡିବ। ସିଏ ଅକ୍ଟୋବର ମାସରେ ଗଲେ ଭଲ ଲାଗିବ। କାରଣ ଲୋକ ଟିକେ ଥିଲେ ଭଲ ଲାଗିବ। ଆଉ ଏକୁଟିଆ ଏକୁଟିଆ ନ ହେଲେ ଡର ମାଡିବ।
ଶୀତ ଯେତେବଳେ ଷ୍ଟାର୍ଟ ହଉଥିବ ସେତେବେଳେ ଯିବ ଠିକ୍।
ହଁ ନ ହେଲେ ଏଇଟା ଡର ମାଡିବନି। ଏଇଟା କଣ ମାନେ ସୁନସାନିଆ ଜାଗା? ଆଉ ଛୁଆ ତ ଦିନମାନ ଖୁସି ହେଇଯିବେ। ଚଳିବ, କିନ୍ତୁ ରାତି ହେଲା ମାନେ ଭାଇ ସମସ୍ତେ ଯଦି ଡରା ଡରି କରିବେ ପୁଣି ଅସୁବିଧା ହେଲା। ତ ଦେଖିବା, ସେଇଆ କହ ସମସ୍ତଙ୍କୁ କହ ଆଉ ସମସ୍ତେ ଗୋଟେ ଡେଟ୍ ଫେଟ୍ ବାହାର କରିବେ, ଫିକ୍ସ କରିକି ଦେଖ ଦେଖିଆ ଯିବା ଆଉ ବୁଲାବୁଲି କରିଦେଇକି ଆସିବା ଆଉ।
ହଁ, ଟିକେ ବୁଲାବୁଲି କରିଆସିଲେ ଟିକେ ଭଲ ଲାଗିବ।
ହଁ। ଟିକେ ଫ୍ୟାମିଲି ସହ ବି ଗଲେ ବି ଭଲ ଲାଗିବ ରାତିରେ ଗୋଟେ ଖଟି ହେଲା ପରିକା ହବ। ଆଉ ମାନେ ଯୋଉ ଇଏ କୂଳରେ ସିବିଚ କୂଳରେ ମାନେ ଆହୁରି ବଢିଆ ଲାଗିବ।
ହଁ।
ନୁଁ ନାଇ ଏମିତି କଣ ଆମେ ପୁରୀ ଯାଉଛେ ସାଙ୍ଗେ ସାଙ୍ଗେ ବୁଲୁଛେ ସାଙ୍ଗେ ସାଙ୍ଗେ ଆସୁଛୁ ଭାରି। ଇଏ କିନ୍ତୁ ପୁରା ମାନେ ଏଁ ଶୁନ୍‌‌ ଶାନୀୟା ଜାଗା। ଚୁପ୍‌ ଚାପେ ମାନେ କେବଳ ଟେଣ୍ଟ ଫେଣ୍ଟ ଦେବେ ସବୁ ମାନେ ଯୋଉ ଟେଣ୍ଟ ବି ଦିଅନ୍ତି। ଦ୍ଭାଇ ସବୁ ସେମାନେ ସବୁ କରିଦେବେ। ଆମେ ଖାଲି ଯାଇକି ଖାଲି, ବୁଲିକି ଆସିବା କଥା ଆଉ।
ହଁ।
ସେ ତାାଙ୍କୁ ସବୁ ଦେଇଦେବେ। ଖାଇବାଠୁ ଆରମ୍ଭ କରି ସବୁ ଦେଇ ଦଉଛନ୍ତି।
ସନ୍ଧ୍ୟାବେଳିଆ କିରି ସ ସିବିଚ୍‌ ଟିକେ ବୁଲିଲେ ଭଲ ଲାଗିବ।
ହୁଁ, ହୁଁ, ହୁଁ। ସେ ବା ଟେଣ୍ଟ ଭିତରେ କ୍ୟାମ୍ପ ହୁଏ ତା ସେ କ୍ୟାମ୍ପ ମାନେ ସେଇ କ୍ଯମ୍ପ ସବୁ ପ୍ରକାର ସେମାନେ ସବୁ ଆରେ୍ଜ ମେଣ୍ଟ, କରନ୍ତି। ଆମକୁ କିଛି କରିବାକୁ ପଡିବନି।
ହଁ ଭଲ ଆଉ, ତା ହେଲେ ଠିକ୍ ଅଛି କିଛି ଖରାପ ନାହିଁ।
ହୁଁ, ଖାଇବା ପିଇବା ଆମ ଘରୁ ଆମେ ନେଇ ଯିବା ଆମେ ଯେହେତୁ ତ ବାହାର ଖାଦ୍ୟ ଆମେ ଖାଉନୁ। ତ ସେଇ ହିସାବରେ ଖାଇବା ଟା ଆମେ ଆମର ନିଜ ହିସାବରେ ବନେଇକି ନେଇଯିବା।
ହୁଁ।
ଆଉ ସେ ଆଉ ଖାଲି ତାଙ୍କୁ ଯାହା ଇଏ ପଇସାଟା ଦେଇଦବା ଆଉ ସେମାନେ ଟେଣ୍ଟ କରିବା ପଇସା। ଆଉ ଆମକୁ ନେଇକି ଯିବେ ଆମ ଦାୟିତ୍ଵ ରେ ରଖିବେ ଆମକୁ। ତ ସେଇଟା ଆମେ ଟିକେ ବୁଝିବାକୁ ପଡିବ ତାଙ୍କର କଥା ବି ନା।
ହୁଁ।
ମୁଁ ବାହାରିକି କୋଉ ଦିନ ଗୋଟେ ଆସ, କେ ଏଇ ବର୍ଷା ଦିନ ଟିକେ ଆରମ୍ଭ ହେଇଗଲା ବର୍ଷା ଟିକେ କମୁ, ଆସିବ ଆସିକି ଦେଖିବା ତୋମେ ଆ ଆମକୁ ଦଶ ଦିନ ପୂର୍ବରୁ ଟିକେ ଜଣେଇବ। ଆଉ ନ ଜଣେଇଲେ ପୁଣି ଆମେ କାହାକୁ ଗୋଟେ ବୁଝା ବୁଝି କରିବା, ହେଲା ଆଉ ସେଇ ହିସାବରେ ଥାଏ, ଆଉ କିଏ କିଏ ସବୁ ଯିବେ, ସେଇ ହିସାବରେ ପ୍ଲାନିଂ କରିବା, ସମସ୍ତଙ୍କୁ ଡାକିବା, ନହେଲେ ଗୋଟେ ହାଟସଆପ୍ ଗ୍ରୁପ୍ କରିଦବୁ ପୁରା ଫ୍ୟାମିଲି ର ସମସ୍ତଙ୍କୁ ନେଇକି ତୁ ଏଇଟା ଆଗେ ଗୋଟେ କର। କର ତ ସମସ୍ତଙ୍କୁ ଡାକେ ହଁ ହଉ। ହଉ ଯିବା ଆଉ ବୁଲିକି ଆସିବା ଆଉ। ଆଉ ମା ଖାଇନାହାନ୍ତି ବୋଧେ ନାଇଁ କି?
ନା ସେ ଖାଏନି।
ଅ, ହଁ, ହଁ।
ଖାଇନୁ କେହି ଏବେ ଆମର ତ ଏମିତିରେ ବି ଦଶଟା ବାଜଯାଏ ଖାଉ ଖାଉ।
ଓ ହୋ।
ହଁ ଏବେ କରିଦେଲି ସେ ଖାଇ ଦେଇଦେଲେ ସରିଯିବ ନା କାମ ଗୋଟେ।
ବାପା ନାହାନ୍ତି କି କୁଆଡେ ଯାଇଛନ୍ତି?
ପା ଅଛନ୍ତି। ଏସିଡି ହେଇଥିଲା ଯେ ଅଛନ୍ତି ଘରେ ଅଛନ୍ତି ହଁ।
ଆଉ ତୋମ ଘର ଆଡେ ଯାଏନି ବୁଲିବାକୁ?
ନା ମୁଁ ଯାଇନି ବୋଲି ଏ ଗାଁ ର ଆଉ ତେବେଳେ ଗଲି, ମୁଁ ଯାଇନି ଏବେ ଗୋଟେ ମେରେସ୍ ଚାଲିଚି ତ ମମି ବାପା ସେଇଠି। ମେସ୍ ରେ ଦଉଛନ୍ତି ତ ଆଉ ଯାଇପାରୁନି ଆଉ।
ଓହୋ! ଏବେ ଆଉ ଗୋଟେ ନୂଆ ମେସ୍ ନେଇଛନ୍ତି କି? ନୂଆ ମେସ୍ କାମ ଧରିଛନ୍ତି ନା କଣ?
ହଁ ମାନେ ବାପା ଉଁ, ଏ ନ ଯାଇ
ହୁଁ, ହୁଁ, ହୁଁ।
ହଁ ସେ ଯେମିତି ଡିଉଟି କରୁଛନ୍ତି ନା। ଏ ଡିଉଟିର ପଇସା ଟା ଏଠୁ ପାଉଛନ୍ତି ଆଉ ହୁଁ,।
ହୁଁ, ହଉ କାମ ଯୋଉଟା ଭଲ ଲାଗିଲା କରିଦବା କଥା। ସେଥିରେ କଣ ଅଛି।
ନାଇଁ ଏବେ ଟିକେ ସଡାଉନ୍ ଚାଲିଛି ତ ପ୍ଲାଣ୍ଟ ରେ ସେଥିଲାଗି ଆଉ।
ହୁଁ, ହୁଁ, ହୁଁ ହୋ ହଉ ଠିକ ଅଛି। ହଉ ତୁ ଖାଇ ଖୁଆ ସାରେ ଆାଉଥରେ କଥା ହବା ଆଉ।
ହଁ, ହଁ ଠିକ ଅଛି ହଉ।